ହ୍ୟାଲୋ। କଣ କରୁଛ।
ନମସ୍କାର ବନ୍ଧୁ। ନାଇଁ ସିଷ୍ଟମ ଟିକେ ଚଲାଉଛି ଆଉ। ହ୍ୟାଲୋ ଶୁଣି ପାରୁଛନ୍ତି ମୋ କଥା? ହ
ହଁ ଶୁଣି ହିଁ ପାରୁଛି।
ଅଛ ଏନିକା
ଏଇଟା ସକାଳୁ ଓ କିଛି କାହିଁନି।
ହ୍ୟାଲୋ।
ଶୁଣି ପାରୁଛନ୍ତି ମୋ କଥା?
ହଁ ଶୁଣି ପାରୁଛି ତମେ କଣ କରୁଛ ଏବେ କଣ ଖାଇଥିଲ?
ଗୋଟେ ମିଟି।
ହଁ ହୁଁ।
ହ୍ୟାଲୋ।
ହ୍ୟାଲୋ ହିଁ କହ? କଣ କେମିତି ଚାଲିଛି ହ୍ୟାଲୋ।
ଏଁ ଶୁଣି କରୁଛନ୍ତି ମୋ କଥା?
ହଁ ଶୁଣିପାରୁଛୁ କଣ କେମିତି ଚାଲିଛି କୁହ ସକାଳେ କଣ
କା ମୁ ଆ। ଆଲୋ ସବୁ ସବୁ ଭଲ ହେଲା ତୁମ ଖବର କଣ କୁହ?
ନ ପଢା ପଢି କଣ ଚାଲିଛି ଲୋକେସନ?
ଏବେ କୋଉଠି?
ପଢାପଢି କଣ ଚାଲିଥିଲା ପଢାପଢି କଣ ଚାଲିଛି ଏବେ?
ହୁଁ। ଜଷ୍ଟ ସରିଲା ଆୋର ଗ୍ରାଜୁଏସନ ସରିଗଲା ଦୁଇ ହଜାର ଚବିଶ ରେ। ଏବେ ଏବେ କିଛି କରିନି ସେମିତି ବୁଲୁଛି ଆଉ। ତୁମର କଣ ଚାଲିଛି?
ମୋର ପ୍ଲସ୍ ଥ୍ରୀ କମ୍ପ୍ଲିଟ।
ଆଗକୁ ସେମିତି କିଛି ପ୍ଲାନିଂନାହିଁ ମୋର। ତୁମର?
ଆଗକୁ ଦେଖି ଗୋଟେ କରିବି କିଛି ହାୟାର ଷ୍ଟୋରି ଆଉ।
ଆଛା।
ହୁଁ ଆଉ ତମ ଦି ସକାଳୁ ରୁଟି ଭଜା ତରକାରୀ। ତମର?
ଆ ମୁଁ ତ ଅ କିଛି ଖାଇନି ଆ ଆଉ ଟିକେ ଗଲେଖାଇବି ଆଉ।
ଆଛା ଘର ରଜ ପାଇଁ ଆମର ଏଇକ୍ଷିଣା କିଛି ହେଇନି। ତମର କୁଆଡେ କଣ ଯିବାକୁ ହବ?
ଆମେ ରଜରେ ଏଇ ଯାସପୁର ଭିତରେ ବୁଲିମୁ ଆଉ। ଆମେ ବେଶୀ ବାଟ ବି ଯିବନୁ ତ ଏଇ ଖରା ଫରା ଯଦି ହବ। ତାହେଲେ ଘରେ ରହିବୁ ଆଉ ଯଦି ଟିକେ କାଉଁଳିଆ କାଉଁଳିଆ ପାଗ ଗଲା। ତ ଆମେ ବୁଲାବୁଲି କରିବୁ ସେଥିରେ କିଛି ନାହିଁ ବୁଝିଲେ କି
ତା ତ ବଢିଆ ଲାଗ ଆଛା। ବା ମ ବୁ କଲ ଚାଲା ଆଉ କଣ କେମିତି ଚାଲିଛି କୁହ?
ହୁଁ ଆମର ତ ସବୁ ଭଲ ଚାଲିଛି।
ଆଛା। କଣ ଜବ୍ କରିବାର ଅଛି କିଛି ନା ସେମିତି କିଛି ପ୍ଲାନ ନାହିଁ ଏବେ?
ନାଇଁ ନାଇଁ ସେମିତି କିଛି ନାଇଁ ଭାଇ।
ଆଛା ତ କୋଉ ମୌସିମ ଟା ଭଲ ଲାଗେ?
ଉଁ।
କୋଉ ମୌସିମି ଟା ଭଲ ଲାଗେ ବର୍ଷା ଖରା ଶୀତ?
ଏ ଯୋଉ ଶୀତଟା ଶୀତଟ୍ଟା ଭଲ ଲାଗେ।
ଆକ୍ଚୁଆଲି ତ ଶୀତଥା ସମସ୍ତଙ୍କୁ ଭଲ ଲାଗେ କାହିଁକି ନା ଖରାରେ ରହି ହଉନି। ଶୀତ ଟା ଭଲ
ଶୀତ ଟା ଏଇଥିପାଇଁ ଭଲ କି ମାନେ ସବୁ କାମ ସେଇରେ କରିହବ। କିଛି ଇଏ ହବନି।
ହଁ।
ସେଇଥିପାଇଁ ସେଇଥିପାଇଁ ଶୀତତଟା ଭଲ ଲାଗେ ଆଉ।
ହଁ।
ଆଉ ଆକ୍‌ଚ୍ବାଲି ଏବେ ଫାଷ୍ଟ କଲ ଟା ତ ତ ସେଥି ସେଥିପାଇଁ ଟିକେ ଇଏ ଲାଗୁଛି ଆଉ।
କଣ?
ମୁଁ କହିଲି ଫାଷ୍ଟ କଲଟା ତ ଏ ଏବେ ତମର ତମର ଆଉ କଣ ଖବର କୁହ?
ଖବର ସବୁ ଭଲ ଭଲ ଚାଲିଛି ଆଉ।
ହୁଁ ଏବେ ଏବେ କୋଉଠି ଅଛ?
ଏବେ ମୁଁ ଘରେ ଅଛି। ତମର?
ନାଇଁ ଏବେ ମୁଁ ବି ଅଛି ତୋ ଘରେ ଅଛି ଛାତ ୟଥର ବସଚି ଆଉ। ଗରମ ହଉଚି ପ୍ରବଳ ନାଇଁ କି?
ଅ ହଁ।
ଗରମ ପ୍ରବଳ ହଉଚ କାଲି ବର୍ଷା ହେଇଥିଲା କି?
କାଲି ଆମର ଆଡେ ହଁ ବର୍ଷା ହେଇଥିଲା, ତମ ସିଆଡ ହେଇନି କି?
ଆମଡେ ହଁ ହେଇଥିଲା ତ ଅଳ୍ପ ଅଳ୍ପ ହେଇଥିଲା ତ ଆଜି କାଲି ଅଳ୍ପ ହେଇଥିବାରୁ ଆଜି ଗରମ ଟେ ଲାଗୁଛି ହଉ ଫେରି ଫେରି ଏଥିଲା ତାକ
ଆଜି ଖରା ନାହିଁ କିନ୍ତୁ ଗରମ ଲାଗୁଛି ନା
ଗୁଳିୁ ଗୋଳି ହଉଛି ପ୍ରବଳ। ଏଇ ମୁଁ ସେ ଫ୍ୟାନ କତରେ ବସିଛି ଏ ଘୋଡ଼ଗୋଳି ପାଇଁ
ହୁଁ।
ଆ ଯି ତୁ ପଢାପଢି କେତେବେଟେ ଗଲା
ପଢାପଢି ତ ଗ୍ରାଜୁଏସନ ସରିଲା ଆଗକୁ ଦେଖିବା କିଛି ଗୋଟେ ଭଲ କୋର୍ସ କରି ଦେବା ତାପରେ ଦେଖେ ଚାକିରରି ଫକରି
ଆଛା ଆଉ ସବୁ
ଆଉ ଘର ଫର କେମିତି କଣ? ଗୋଟେ ରୁମ ରେ କେମିତି କଣ କଲେ ପେଣ୍ଟ ଟା ଭଲ ଲାଗିବ ଆଇଡିଆ ଅଛି।
ଗୋଟେ ରୁମରେ?
ହୁଁ ବେଡରୁୁମ ରେ କେମିତି କଣ ଆଉ। କଲର ଦେଲେ ପ୍ୟାଣ୍ଟ କଲେ ଭଲ ଲାଗିବ।
ଆଚୁଆଲି ଗୁଗଲକୁୁ ଯିବେ ଗୁଗଲ ରେ ସର୍ଚ୍ଚ କରିକି ଦେଖିଦେବେ ସେଟା ଦେଖିବ ବିଭିନ୍ନ ପ୍ରକାର ଡିଜାଇନ ଆସିବ ବୁଝିଲେ କି? ହଁ ଯୋଉ ଡିଜାଇନ ଟା ହବ ସେଇଟା ଚୁଜ୍ କରିବେ? ଆଉ ସେଟା ଜେ କରିବେ ଆଉ।
ହୁଁ।
ଘର କେତେଖରା ହେଇଛି ତମର?
ଆମର ଛଅ ବଖରା ଲାଟିନ୍ ବାଥରୁୁମ ଆଟାଚ ହଲ
ଆଛା।
ହୁଁ।
ହଁ ଆ ତମର ଫନେ ଫୋନ ରେ କଉ ସିମ୍ ଚଲଉଚ୍ଚ କି?
ଏ ର
ମୁଁ କହିଲି ତୁମ ଫୋ ଜିଓ?
ହଁ।
ହ ହୋ ନେଟୱାର୍କ ଠିକ୍ ଠାକ୍ ହଉଛି ନା?
ଜିଓ?
ଆଚ୍ଛା।
ଖାଇବାରେ କଣ ପସନ୍ଦ!
ମୋର ସେମିତି କିଛି ଇଏ ନାହିଁ ପଖାଳ।
ଓହୋ ପଖାଳ ଆଉ କଣ ଶୁଖୁଆ।
ନା ସେମିତି ନର୍ମାଲ ଭାବରେ ପଖାଳ।
ହୁଁ, ଫ୍ରୁଟଭି
ଓଃ ଗୋଟେ ଦେରେ ମ୍ୟାଙ୍ଗୋ। ତ ଏବେ ସିଜିନ, ସିଜିନ ଅନୁଯାୟୀ ଫଳ, ଯୋଉ ହୁଏ ସିଜନରେ ଯୋଉ ଫଳ ଟା ସେଟା ଚୁଯ।
ଆଛା, ସେୟା ସା ସମସ୍ତଙ୍କୁ
ହଁ, ବୁଝିଲେ ମୋର ଟିକେ ବେଶୀ ପସନ୍ଦ ହଉଛି, ମ୍ୟାଙ୍ଗୋ।
ଆଛା ଆଛା।
ଉଁ।
ଆଉ କଲର ଭିତରେ କୋଉଟା ଭଲ ଲାଗେ?
କଲର ଭିତରେ ମତେ ପିନ୍ଙ୍କ।
ପିଙ୍କ୍ ମତେ ହ୍ୱାଇଟ୍ ହ୍ୱାଇଟ୍।
ୱାଓ!
ହୁଁ।
ହଉ।
ଭିଜିଟ୍ କରିବାରେ କୋଉ ଜାଗା ଭଲ ଲାଗେ।
ଭିଜିଟ୍ କରିବାରେ ମତେ ଓଡିଶାରେ ପ୍ରାୟତଃ ସବୁ କିଛି। ଜାଗା ଭଲ ଲାଗେ। ତ ମୁଁ ଇଁତି ଯାଇଥିଲି ଦିନେ କ ଥରେ ଏମିତି ବୁଲୁ ବୁଲୁ ସେମାନେ ସାଙ୍ଗମାନେ ଜୁଟିଲେ। ଆମେ ପଳେଇଥିଲୁ କଲିକତା। ସେ କଲ୍ କୋଲକାତାରେ ବୁଲିଲୁ। ବୁଲିକି ଆସିଲୁ, ଆସିକି ଏବେ ପୁଣି ପ୍ଲାନିଂ ହେଇଛି ଅଲଗା ଆଡେ ଯିବା ପାଇଁ ଆଉ।
ଆଛା ଆଛା।
ହଁ।
ଆଉ ସାଙ୍ଗ କୁହ କିମିତି କଣ? ଆଉ ସକାଳୁ ଉଠି କଣ କିମିତି କରୁଛ ରାତି ପନ୍ତ?
ଏଇ ସକାଳୁ ଉଠିଲି। ସକାଳୁ ଉଠିକି, ସକାଳୁ ଉଠିକି ମୁଁ, ମାନେ ଛଅଟାରେ ଉଠେ ମ।
ହୁଁ।
ଉଠିବା ପରେ ନିତ୍ୟକର୍ମ ସାରି ଦିଏ। ସାରିଦେଇକି ତା ପରେ ଏମତି ଟିକେ ମର୍ନିଙ୍ଗ ୱାର୍କ କରେ ଆଉ। କାଣ ଦେହ, ଦେହ ଫିଟ୍ ରହିବା ପାଇଁ। ମର୍ନିଙ୍ଗ ୱାର୍କ କରେ। ତାପରେ ଜଳଖିଆ ତ ମତେ ସ ସକାଳୁ ଆକ୍ଚୁଆଲି ଭଲ ଲାଗେ ନା ଖାଇବା ପାଇଁ। ତଥାପି, ତୋ ଯାହା ମିଳେ ଟିକେ ଖାଇବା ନା। ହୁଁ,
ତାପରେ ରାତି ପନ୍ତ ପଛ ହୁଁ। ଆଉ ତାପରେ କଣ କର?
କଇଲ ଟିକେ ଜଳିଖିଆ ଖାଇଦିଏ। ଏମିତି ଟି ବୁଲାବୁଲି କରେ ଆଉ ମତେ ବି ବୁଲିଆକୁ ପସନ୍ଦ ଲାଗେ। ସବୁ ଜାଗା।
ହଁ, ବୁଲାବୁଲି କରିବାକୁ ଭଲ ଲାଗେ ନା।
ହଁ। ମୁଁ, ଯି-ଯି-ଯେତେବେଳେ ବୁଲିବି ମାନେ ଏକୁଟିଆ ହିଁ, ମତେ ଭଲ ଲାଗେନି। ଆଉ ଜଣେ ଥିଲେ, ସାଗ୍ ସାଙ୍ଗରେ, ମୁଁ ସେମତି ବୁଲି ବୁଲିକି। କୁଆଡେ କୁଆଡେ ଯେଉଁ ଠିକ୍ ଠିକଣା। ଆ ମୁଁ ହିଁତି ଦିନେ ବୁଲି ବୁଲି ପଳେଇଥିଲି।।
କୁଆଡେ?
ଏଇ ମାନେ ହବ, ଦଶ କିଲୋମିଟର ପାଖାପାଖି ହବ।
ବୁଲି ବୁଲି ପଳେଇଲ ହାଁ।
ହଁ।
ହୁଁ, ହୁଁ। ଆଉ ଘରେ ସବୁ କଣ କରୁଛନ୍ତି?
ହୁଁ।
ଉଁ ଘରେ ସବୁ କଣ କରୁଛନ୍ତି।
ଘରେ ଏଇ କିଛି ମାନେ ଆକଚୁଆଲି ଗରମ ପାଇଁ କିଛି ଇଏ ନାହିଁ।
ଉଁ ହୁଁ।
ଗରମ ହଉଚି ତ ଇରିଟରିଟ ଲାଗୁଚି ଭାରି। ହଉ ସବୁ ଏମତି ଛାଡିଦେଲେ କାମ ଫାମ ଟିକେ କରୁଛନ୍ତି ଆଉ।
ହୁଁ ଉଁ।
ଲଗିଚକି।
ଆମର ଏଇଖିଣା ଘର କାମ କମ୍ପ୍ଲିଟ ହେଇନି ତ ଏ ସି ଫେସି ଲଗେଇନାହାନ୍ତି। ମୁଁ ବି ପଦାରେ ବୁଲୁଚି। ଚି ବାଉଁଶ ଗଜ ତଳେ। ହୁଁ।
ଓ ହୋ ନିରୋଳା ଜାଗା ପାଇଯାଇଚ ଆଉ। ମୁଁ ଏଇ ଫ୍ୟାନ ରେ ବସିଥିଲି। କରେଣ୍ଟ ଏବେ ପଳେଇଲା ଜଷ୍ଟ।
ହୁଁ।
ହ
ଏଇ ଖିଣା କଣ ଖାଇବ?
ହଁ।
ଏଇ ଖିଡା କଣ ଖାଇବ?
ହଁ ଦେଖିବା କଣ ଯଦି ହେଇଥିବ। ମା କଣ ଯଦି କରିଥିବେ କଣ ଖାଇଦବା ଆଉ।
ହୁଁ।
ହଉ ଠିକ ଅଛି ହଉ।
ରୁହ ରୁହ ନାମ।
ହେଇନି କିି?
ହୁଁ ହୁଁ।
ହେଇ ଯାଇ
ଆଉ କୁହନ୍ତୁ।
ଆଉ ଆଉ ଦି ଆଉ ଆଉ ଆଉ ଦି ଖପା ପାଇଁ ରଖ। କଣ ଏକାଦରେ ସବୁ ଗୋଟେ ଟାଇମ ରେ। ହେଇନି ତୁମର?
ହାଲୋ ହାଲୋ। ଆଉ କଣ କେମିତି ଖବର ସବୁ କୁହ। ହାଲୋ। ହାଲୋ।
ଆଉ କଣ କହୁଚ କୁହ।
ନା ଆଉ କଣ କହିବି ଏଇମିତି ସବୁ ଭଲ ଚାଲିଛି। ରଜରେ ପ୍ଲାନ୍ କରିନା କୁଆଡେ ଯିବା କଣ ଖାଇବା କଣ କେମିତି ବୁଲାବୁଲି।
ହାଲୋ।
ହାଲୋ। ଏ ରଜରେ କୁଆଡେ କଣ ଯିବ କଣ କରିବ?